ହ୍ୟାଲୋ।
ହଁ ସାଙ୍ଗ କହ! ଏତେ ଦିନ ପରେ କେମିତି ତୋର ମନେ ପଡିଲା।
ହଁ ଫୋନ କରିଥିଲି, ସାଙ୍ଗ କଥା ଟିକେ ମନେ ପଡିଲା ଆଉ, କଣ କରୁଚ ସାଙ୍ଗ?
ହଁ ବସିଛି, ଭଲ ଅଛୁ ନା।
ହଁ ମୁଁ ଭଲ ଅଛି। ଆଉ ତମେ କେମିତି ଅଛ?
ହ ମୁଁ ବି ଭଲରେ ଅଛି। ତମ ଘରେ ସମସ୍ତେ ଭଲ ଅଛନ୍ତି ତ ମଉସା ମାଉସୀ?
ହଁ ଆମ ଘରେ ମଉସା ମାଉସୀ ଭଲ ଅଛନ୍ତି, ଆଉ ସାନ ଭାଇ ବି ଭଲ ଅଛି। ତମ ଘରେ ମଉସା, ମାଇଁ, ମାଉସୀ?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ ଏଥର ରଜ ପର୍ବ କେମିତି ପାଳୁଚ ତମ ଗାଁ ରେ?
ଆମ ଗାଁ ରେ, ଆମ ଗାଁ ରେ ତ ଏଥର ବହୁତୁ ଭଲରେ ତ ଆମର ପାଳନ କରାଯିବ। କାହିଁକି ନା ଏଇ ବର୍ଷ ରଜରେ ଏ ତିନି ଦିନି ସାରା ଆମର ନାଚ ଗୀତର ପ୍ରୋଗ୍ରାମ ରହିଛି। ତାପରେ ଘରେ ବି ତ ସବୁ ପ୍ରକାରର ପିଠା ପଣା ହବ। ପୁଣି ନୂଆ ଡ୍ରେସ ବି ସମସ୍ତଙ୍କ ପାଇଁ ଆମର ଆସିଛି। ପୁଣି ବନ୍ଧୁବାନ୍ଧବ ବି ଆସିବେ। ଏ ବର୍ଷ ରଜ ତ ବହୁତ ଭଲରେ ଆମର କଟିବ।
ହଁ ଆମ ଗାଁରେ ବି ବହୁତୁ ରଜ ସେମିତି ବହୁତ ଧୁମ୍ ଧାମ୍ ରେ ପାଳନ କରାଯାଉଛି। ଆମ ଗାଁକୁ କେବେବି ଆସିକି ବୁଲିକି ଯିବନ? ତିନି ଦିନ ସାରା ବହୁତ ଭଲରେ ଦୋଳି ଖେଳିଣ, ପିଠାପଣା ଖାଇ ଖୁଆଇକି ରଜ
ହୁଁ କାଲି ତ ରଜ। କାଲିଠୁ ଏଇନା ତିନି ଦିନ ସାରା ଆମ ଗାଁରେ ଏଇନା ଗୀତ ବାଜିବ ଆମ ଗାଁରେ ଏକ ବୈଠକ କରିଥିଲେ। ଅ କରିଥିଲେ ଏ ବର୍ଷ ରଜ କେମିତି କଣ ପାଳନ କରିବେ, ତାପରେ ଆମର ଏକ ପାଖ ପଡିଆରେ ସେଇଠି ରଜ ଉତ୍ସବ ପାଳନ କରାଯିବ ବୋଲି ଏ ଆଲୋଚନା କଲେ, ଆଲୋଚନା କଲେ ତାପରେ ବି ସବୁ ସମସ୍ତଙ୍କ ଘର ଘରକା ଶହେ ଟଙ୍କା ଲେଖା ଆଦାୟ କରିଚନ୍ତି। ତାପରେ ଯୋଉମାନେ ପିଲା ଅଛନ୍ତି ଯୋଉମାନେ ଚାକିରି କରୁଚନ୍ତି। ସେମାନଙ୍କଠୁ ବି କିଛି ପଇସା ଆଣିଛନ୍ତି। ଏମିତି କରିକି ତାପରେ ରଜ ତିନି ଦିନି ସାରା ଆମ ସେ ପଡିଆରେ ଦୋଳି ପଡିବ। ଆଉ ମେଳା ବି ହବ, ମେଳା ପଡ଼ିବ ସେଠି।
ଆ ଆମର ବି ସେଇଭଳିଆ ରଜ ମେଳା ହୁଏ। ଦୋଳି ପଡେ। ମିନା ବଜାର ପଡେ, ସମସ୍ତେ ନୂଆ ବସ୍ତ୍ର ପିନ୍ଧିକି ତିନି ଦିନି ସାରା ରଜ ପାଳନ କରନ୍ତି, ପିଠା ପଣା ଖାଆନ୍ତି। ଆଉ ଝିଅ ପିଲାମାନେ ଟିକିଏ ବହୁତ ଅଧିକ ରଜ ପାଳନ୍ତି, ତାଙ୍କ ପାଇଁ ତ ରଜ ଉତ୍ସବ ଟା। ଆଉ, ପୁଅ ପିଲା ବି ବହୁତ ଖେଳ ଖେଳନ୍ତି ତାସ୍ ଖେଳନ୍ତି। ଆଉ ଦୋଳି ବି ଖେଳନ୍ତି। ଏମିତି ପାଳନ କରନ୍ତି ଆଉ, ଆଉ ଦୁ କହୁ ନିଜେଆସିକି ଥରେ ବୁଲିକି ଯାଅ ଦେଖିକି ରଜ ମଉସା ମାଉସୀଙ୍କୁ ଧରିି
ଆଉ ଆମର ହଁ ସାଙ୍ଗ ଆମ ଆଡେ ବି ତ ବହୁତ ଭଲରେ ହଉଛି, ଯଦି ଟାଇମ ମିଳିଲା ତାହେଲେ ମୁଁ ନିଶ୍ଚିତ ଆସିବି।
ହଁ ରଜରେ ମାମୁଁ ଘରୁ କଣ ଆସିଥିଲା?
ରଜରେ, ମାମୁ ଘର ବହୁ ତ ଆମ ପାଇଁ ଡ୍ରେସ ଆସିଛି, ତାପରେ ପିଠାପଣା ଆସିଛି, ଗୋଟେ ପଣସ ବି ଆଣିଚନ୍ତି। ବହୁତ କିଛି ଜିନିଷ ଧରିକି ଆ ଅଛନ୍ତି, ମାମୁଁ ବି ଅଛନ୍ତି କାଲି ରଜ ଦେଖିକି, ରଜ ମହୋତ୍ସବ ଦେଖିକି ସେ ଯିବେ। ଆଉ କାଲି ତ ଆମ ଘରେ ପୋଡ ପିଠା ହବ ଚକୁଳି ପିଠା, ଆରିସାପିଠା, କାକରା ପିଠା ତାପରେ ବହୁତ ପ୍ରକାରର ବିଭିନ୍ନ ପିଠା କରାଯିବ ଆମ ଘରେ କାଲି ଆଉ କାଲି ଟିକେ
ଭଲ ଲାଗେ ସବୁଠି ସାଗ ଖାଇବାକୁ
ମତେ ତ ଭଲ ଲାଗେ, ଆରିସା ପିଠା
ଆରିସା ପିଠା ଭଲଲାଗେ, ଚକୁଳି ପିଠା ଭଲ ବେବି, ଆଉ ମୋ ମାମୁଁ ଘରୁ ବି ଡ୍ରେସ ପଳେଇ ଆସିଲାଣି ଆଉ ନିଜ ବାପା ମା ବି କିଣିକି ଦେଇଚନ୍ତି ମୋର ଦି ହଳ ଡ୍ରେସ ହେଇଛି। ହଉ, ଦୁନ ପିନ୍ଧିକି ରଜ ବୁଲାବୁଲି କରିବ ଆଉ
ହ ରଜ ପର୍ବ ତ ସାଙ୍ଗ ଖାଲି ଆମ ଗାଁରେ ବୋଲି ନୁହ, ଆମ ଗାଁଠୁ ସହର ଯାଏ ରଜ ପର୍ବ ଏଇ ଦିନକୁ ସମସ୍ତେ ଅପେକ୍ଷା କରିଥାନ୍ତି ଯେ, କେବେ ରଜ ଆସିବ ବହୁତ ଖୁସିର ସହିତ ଯେ ନା ରଜ ଆସିଲେ କେତେ ଟିକେ ଖୁସିରେ ସମସ୍ତଙ୍କ ଘରେ ପିଠା ପଣା ହବ ସାଙ୍ଗସାଥୀ ଏ ହେଇକି ମିଶିକି ବୁଲିବୁ ଖେଳିବୁ ଏଇ ତିନି ଦିନ ତ ଖୁସି କହିଲେ ନ ସରେ କାଲି ତ ସାଙ୍ଗ ମୁଁ ଭାବିଛି ସକାଳୁ ଉଠିକି, ଗାଧେଇ ସାରିକି ଘର କାମ ସାରି ଦେଇ କି ତାପରେ ପିଠାପଣା କରିସାରିକି ମାଙ୍କ ସହିତ ମିଶିକି କରିସାରିଲା ପରେ ତାପରେ ସାଙ୍ଗ ଛୁଆ ମାନେ ସମସ୍ତେ ମିଶିକି ଆମେ ଦୋଳି ଖେଳି ଯିବୁ। ଉୁଁ, ଦୋଲି ଖେଳି ସାରି ଯାଇକି ସବୁ ଗାଁ ଆଡେ ଯିବୁ ବୁଲିବୁ ବୁଲିକି ତାପରେ ଏ ଯୋଉଠି ମେଳା ଦୋକାନ ବଜାର ବସିଛି ସେଆଡେ ଯିବୁ ବୁଲିକି ବୁଲିକି ସାରିକି ତାପରେ ଫେରିବୁ ବୋଲି ଭାବିଛି, ଆଉ କାଲି ତ ସାଙ୍ଗ ମୁଁ ଆସିପାରିବିନି।
ହଁ।
ପର ଦିନକୁ ଯଉ ରଜ ସଂକ୍ରାନ୍ତି ଦିନ ଚେଷ୍ଟା କରିବି ଆସିବି ବୋଲି ଆଉ
ହଁ ସମସ୍ତେ ମଉସା ମାଉସୀଙ୍କୁ ଧରିକି ଏକାଥରେ ଆସିବ ଆଉ ଆଉ ଗୋଟେ କଥା ଜାଣିଛ ରଜ ଆସିବା ପୂର୍ବରୁ ଗୋଟେ ମାସ ପୂର୍ବରୁ ସମସ୍ତଙ୍କ ମନରେ ଉତ୍ସାହିତ ଥାଏ ଯେ, ନା ରଜ ଆସିବ ବୋଲି ବହୁତ ଖୁସି ହେଇଯାଆନ୍ତି ସମସ୍ତେ ଓଡିଶାର ବଡ ପର୍ବ କହିଲେ, ର ରଜ ଗୋଟିଏ ପର୍ବ। ଆଉ ରଜକୁ ଅନେଇବା ପାଇଁ ବହୁତ ସ୍ ଥାକସ
ସାଙ୍ଗ ତୁ ଡ୍ରେସ କିଣି ସାରିଲୁଣି।
ହଁ ମୁଁ କିଣି ସାରିଲିଣି। କାଲି ସକାଳେ ଗାଧୋଇ ପାଧେଇ ପିନ୍ଧିବି। ଆଉ ପିଠା ପଣା ଖାଇବି। ସାଙ୍ଗ ମାନଙ୍କ ସାଙ୍ଗେ ବୁଲିବାକୁ ଯିବି। ଗାଁ ସାହି ରେ ଦୋଳି ପଡିଛି ଦୋଳି ଖେଳିବୁ ସାଙ୍ଗ ସାଥି ହେଇକି। ଆଉ ବହୁତ ମଜା କରିବୁ।
ହଁ ଆମ ଗାଁରେ ବି ତ କାଲି କାଲି ଆମର ରଜ ତିନି ଦିନ ସାରା ଏଇନା ବହୁତ ବହୁତ ଜୋରରେ ଧୁମଧାମରେ ରଜ ତିନି ଦିନ ସାରା ଏବେ ପାଳିବେ। ପ୍ରଥମ ରଜ ଦିନ ଆମର ଅଁ ଅଛି ଆମ ଝିଅ ପିଲାଙ୍କ ପାଇଁ ଝୋଟି କର୍ମ୍ପଡି ଉ ଝୁଟି କମ୍ପିଡିସନ ରଖିଛନ୍ତି। ଯିଏ, ଯିଏ ଭଲ ଝୁଟି ଆଙ୍କିବ ଅ ତାକୁ ପୁରସ୍କାର ଦେବେ ତାପରେ ବି ସେଇଟା ଦିନ ବେଳେ ଅଛି। ତାପରେ ସନ୍ ସଞ୍ଜବେଳେ ଅଛି ଛୋଟ ଛୁଆଙ୍କର ନାଚ ଗୀତ ପ୍ରୋଗ୍ରାମ ଅଛି। ଯିଏ ଭଲ ଗୀତ ଗାଇବ ବି ଏ ଭଲ ଗୀତ ଗାଇବେ କି ନାଚିବେ ଯେ ଭଲ ଗାଉ କି ନ ଗାଉ ସମସ୍ତଙ୍କ ପାଇଁ କିଛି ନା କିଛି ପୁରସ୍କାର ରହିଛି ଦିଆଯିବ ବୋଲି। ତାପରେ ମଝି ରଜ ଦିନ ବି ଆମର ପିଠା ପଣାର ପ୍ରୋଗ୍ରାମ ରହିଛି। ଯେ ଯିଏ ଭଲ ପିଠା କରିବ ତାଙ୍କୁ କିଛି ପୁରସ୍କୃତ କରାଯିବ। ଆଉ ଶେଷ ରଜ ଯଦି ନା ପୁରା ଖେଳ ମ୍ୟୁଜିକ ଚେୟାର ଯେମିତି ହବ ତାପରେ ଦୌଡି ଡିଆଁ, ପୁଚି ଏ ଏଇଭଳିଆ ରହିଛି ଯେ ଏ ଯେମିତି କିି ଯିଏ ଭଲରେ ଜିତିବ ଯେ ଫାଷ୍ଟ ଆମର ହବ, ଯେମିତି ତାଙ୍କ ପାଇଁ କିଛି ଅ-ଅଲଗା ପୁରସ୍କାର ସେ ସେକେଣ୍ଡ, ଥାର୍ଡ଼ ଏଇ ଭଳିଆ ରହିଛି ଆଉ।
ହଁ ଏଥର ରଜ ପାଇଁ ଡ୍ରେସ କୋଉଠୁ ଆଣିଥିଲ? ମୋ ଗାଁ ବଜାରରୁ ନା ସହରରୁ ଆଣିଥିଲ?
ନା ଗାଁ ବଜାରରୁ ନେଇକି ଆସିଥିଲୁ ତାପରେ ମାମୁ ଘରୁ ବି ଆଣିଛନ୍ତି।
ହଁ କିନ୍ତୁ ମାମୁଁ ଘରୁ ଡ୍ରେସ ଆସିବା ଟା ନିଶ୍ଚିତ ରଜ ପୂର୍ବରେ। ଯାହା ହେଇପାଉ କିନ୍ତୁ ସ ସମସ୍ତେ ଅନେଇଥିବେ କେମିତି ମାମୁଁ ଘର ଆସିବେ ଡ୍ରେସ, ପିଠା। ଧରିକି ମାମୁଁ ମୁଁ କିଏ ଅଛ ଯା ଯିଏ ହେଲେ ଆଣିବେ ଅନେଇଥିବେ ତାଙ୍କ ବାଟକୁ ରଜ ଆସିଲା ମାନେ।
ହଁ ସାଙ୍ଗ ଆମର ତ ଆଜିଠୁ କାଲି ପିଠାପଣା ହବା ପାଇଁ ଆଜିଠୁ ସବୁ ସାମଗ୍ରୀ ନେଇ ଆସିଛୁ। ଯେ, କାଲି ସବୁ ଭୋରୁ ଉଠିକି ସବୁ ପିଠାପଣା ସାରିକି ଏ ତାପରେ ସାଙ୍ଗ ଜାଣିଛୁ ନା ରଜପାନ ଖାଇବା ପାଇଁ ବହୁତ ଭଲ ଲାଗେ।
ହଁ ହଁ ବହୁତ ବଢିଆ ଲାଗେ ରଜ ପାନ।
ଆଉ ରଜପାନ ତ ଆମକୁ ତ ବନେଇ ଆସେନି ମୁଁ ଭାବୁଛି ସାଙ୍ଗ ଛୁଆର ଘରୁ ଯାଇକି କିଣି
ମେଳା ଯୋଉଠି ହଉଥିବ, ରଜ ମେଳା ଯୋଉଠି ମାନେ ଖେଳୁଥିବେ, ବୁଲୁଥିବେ, ପିଠା ପଣା ଖାଉଥିବେ, ସେଇଠି ରଜପାନ ହିଁ ବିକ୍ରି ହଉଥିବେ ସେଇଠୁ ଖାଇବ ବଢ଼ିଆ ଲାଗିବ ପାଟି ପୁରା ଲାଲ ହେଇଯିବ ଆଉ ରଜ ପାନ ବହୁତ ମଜା ଲାଗେ ଖାଇବା ପାଇଁ, ଖାସ୍ କରିକି ରଜରେ ଆଉ କାଲି ତାହେଲେ କୁଆଡେ ଯିବ ବୁଲିବା ପାଇଁ?
କାଲି ତ ଭାବିଛୁ ଆମ ପାଖ ଗାଁ ରେ ଯେତିକି ସବୁ ଦୋଳି ପଡିଛି ନିଜ ଗାଁ ରେ ପ୍ରଥମେ ବୁଲିବୁ। ଯେ ସବୁ ଦୋଳି ପଡିଛି କି ଯେମିତି କି ପଟା ଦୋଳି, ନିସାଣ ଦୋଳି, ତାପରେ ବହୁତ ପ୍ରକାର ଦୋଳି ପଡ଼ିଥିବ। ରାମଦୋଳି, ଚକ୍ରି ଦୋଳି,
ହଉ ଡଙ୍ଗା କରି କେବେ ଖେଳିଛ ନା?
ନା ମତେ ଡର ଲାଗେ ମୁଁ ସେଇଟା ଖେଳନାହିଁ ମୋ ମୁଣ୍ଡ ବୁଲେଇ ଦିଏ।
ଆମର ଯୋଉ ରସି ଲାଗିଥିବ ଆଉ ମଝିରେ ବସିକି ଯୋଉଁ ଜଣେ ପଛ ପଟୁ ଠେଲିଲେ ସେଇ ଦୋଳିଟା ଖେଳିଚୁ? ସେଇଟା ଭଲ ଲାଗେ।
ହଁ ସେଇଟା ମତେ ବହୁତ୍ ଭଲ ଲାଗେ।
ପଟା ଦୋଳି ବି ବଢିଆ ଲାଗେ ଖେଳିବା ପାଇଁ। ରଜ ଆସିବ ମାନେ ମନ ବହୁତ୍ ଖୁସି।
ଆଉ ସାଙ୍ଗ ତମ ଆଡ଼େ କିଛି ନାଚ ଗୀତର ପ୍ରୋଗ୍ରାମ ରଖିଚନ୍ତି ନା ରଖିନାହାନ୍ତି?
ହଁ ଆମ ଗାଁରେ ବି ସେମିତି କିଛି ଅନୁଷ୍ଠାନ ଚାଲିଚି। ଆଉ କଉ ହେଲା ସମସ୍ତ ପ୍ରତିଯୋଗିତା ହବ ଝିଅ ଛୁଆ ପୁଅ ଛୁଆ ମାନଙ୍କ ପ୍ରତିଯୋଗିତା ହବ ଝୁଣ୍ଟି, ପୁଚି ଖେଳ ଆଉ ଏମିତି କିଛି ପ୍ରତିଯୋଗିତା ହବ। ଯିଏ ପ୍ରଥମ, ଦ୍ଵିତୀୟ, ତୃତୀୟ ହବ ତାଙ୍କୁ ବି ପୁରସ୍କାର ଦେବା ପାଇଁ ଆମ ଅନୁଷ୍ଠାନ ତରଫରୁ ଯୋଗାଯୋଗ କରାହେଇଚି ଆଉ ଆମ ଅନୁଷ୍ଠାନ ଯେତେବଳେ ରଜ ପର୍ବ ଉ-ଉତ୍ସବ ହୁଏ ମହୋତ୍ସବ ସେଠି ସିନେମା ଚଳଚିତ୍ର ର କଳାକାର ମାନେ ବି ଆସନ୍ତି। ଆଉ ତାଙ୍କୁ ଦେଖିବା ପାଇଁ ବହୁତୁ ଆଖପାଖ ଗାଁରୁ ବି ଲୋକ ଆସିକି ବହୁତୁ ଭିଡ ହୁଏ। ଭଲ ସେ ହୁଏ ଆମର ସେଥିପାଇଁ କହୁଥିଲି କି ଆଉ ଯେମିତି ହେଲେ ବି ଟିକେ ଆସିକି ବୁଲିକି ଯିବ ଆମ ଗାଁରୁ ରଜ ଦେଖିକି।
ହଉ ସାଙ୍ଗ ମୁଁ ତ ଯେମିତି ହେଲେ ବି ଯିବି କାଲି ତ ଯାଇ ହବନି କାଲି ଯେହେତୁ ପ୍ରଥମ ରଜ। କାଲି ଆମ ଘରେ ବି ବନ୍ଧୁବାନ୍ଧବ ରହିବେ। କିନ୍ତୁ ପରଦିନକୁ ନିଶ୍ଚିତ ମୁଁ ଆଉ ଆମ ଘର ଲୋକଙ୍କୁ ଧରିକି ନିଶ୍ଚିନ୍ତ ଯିବି ଆଉ ତୁ ବି ଆସିବୁ।
ହଁ ମୁଁ ତ ନିଶ୍ଚୟ ଯିବି ଲାଷ୍ଟ୍ ଷ୍ଟ ରଜଦିିନ ଯିବି ମୁଁ, ସାନ ଭାଇ, ବାପା, ମା ସମସ୍ତଙ୍କୁ ନେଇକି ଯିବି ବୁଲିକି ଆସିବି ଦେଖିବି କେମତି ମୋ ସାଙ୍ଗ ହର ଗାଁ ରେ ରଜ ପାଳନ କରାଯାଉଚି।
ଆଉ ସାଙ୍ଗ ତତେ କଉ ପିଠା ଭଲ ଲାଗେ କହ ସେଇ ପିଠା ମୁଁ ନେଇକି ଯିବି। ତୁ ଖାଇବୁ ଆଉ ମଉସା ମାଉସୀଙ୍କୁ ଦବୁ।
କାକେରା ପିଠା ଭଲ ଲାଗେ ଆଉ ହେଲା ଚକୁଳି ପିଠା ଭଲ ଲାଗେ। ଆଉ ଛେନାପୋଡ ଭଲ ଲାଗେ। ରଜରେ ଖାଇକି ବୁଲିବା ପାଇଁ ତରକାରୀ କେହି କିଛି ଖାଇବେନି ପିଠା ପଣାରେ ପେଟ ପୁରେଇକି ରଜକୁ ଆନନ୍ଦରେ ଭୋଗ କରିବେ।
ହଁ ସାଙ୍ଗ ଆମେ ତ ସବୁଦିନି ଖାଉଚନ୍ତି ଭାତ କିନ୍ତୁ ଯେତେବେଳେ ଗୋଟେ ପର୍ବପର୍ବାଣି ଆସେ ସେ ସେତେବେଳେ ଯେମିତି ହେଲେ ବି ଘରେ ଯେତେବେଳେ ପିଠା ପଣା ହୁଏ ଭାତ ଆଉ କିଏ ଖାଇବ। ହଉ ସାଙ୍ଗ ମୁଁ ତ ପାଇଁ ନିଶ୍ଚିନ୍ତ ନେଇକି ଯିବି ପିଠା।
ହଁ ପିଠା ଆଣିବ ଆଉ ଧରିକି ଆସିବ ମାଉସା ମାଉସୀଙ୍କୁ ବୁଲିକି ଯିବ ତାଙ୍କ୍ ତାଙ୍କୁ ବି ଖୁସି ଲାଗିବ ତମେ ବି ଖୁସି ହବ।
ହଁ ସାଙ୍ଗ ନିଶ୍ଚିନ୍ତ।
ହଉ ସାଙ୍ଗ ରହୁଚି ତାହେଲେ।
ହଉ ସାଙ୍ଗ ଆଉ ମୁଁ ଯଦି ବି ନ ଯାଇପାରେ ତାହେଲେ ଏଁ ତୁମେ ମତେ ଫୋନ୍ କରିକି ଜଣେଇବ ଯେ କେମିତି କଣ ତୁମ ରଜ ପାଳନ କଲ। ଆଉ ମୁଁ ବି ଜଣେଇବି ଯେ ଆମର କେମିତି -ହଉ- ହଉ ତାହେଲେ ସାଙ୍ଗ ରୁହ।
ହଉ ତାହାହେଲେ
ହଉ,